କଟୁ
ହ୍ୟାଲୋ।
ହଁ କଣ କରୁଚ଼।
ଏଇ ସିଲେଇରେ ବସିଛି ଆଉ।
ଆଛା ଆଉ କଣ କରୁଥିଲ?
ସିଲେଇରେ ଟିକେ ଲାଗିଛି
କଥା କ୍ଲିଅର ଆସୁଛି ତ?
ହ୍ୟାଲୋ।
ମୋ କଥା ଶୁଭୁଛି ଠିକ ରେ?
ହଁ ଶୁଭୁଛି।
ଆଚ୍ଛା ହଉ ଏ ମୁଁ ଏମତି ବସିଚି ଆଉ।
ହୁଁ।
ଆଉ କଣ ଆଜି ରୋଷେଇ ହେଇଥିଲା?
ରୋଷେଇ ଆଜି ଡାଲି ହେଇଛି
ହୁଁ।
ଆଉ କୋବି ତରକାରୀ ହେଇଛି।
କେମିତି କରିଥିଲ କୋବି ତରକାରୀଟା କହୁନ?
କୋବି କିଅଣ ବଲେ ପ୍ରଥମେ ତେଲ ବସେଇକି ତେଲ ଗରମ କରିକି ସେଥିରେ ସୋରିଷ ଏ ସୋ ସୋରିଷ ଟିକେ ଫୁଟଣ କରିଦେଇଥିଲି ପିଆଜ
ହଁ।
ଆଉ ତାପରେ ଶୁଖିଲା ଲଙ୍କା ପ କେଇକି ସେଇଟାକୁ ଅଳ୍ପ ଟିକେ ଭାଜିଦେଲି ତାପରେ ଭାଜି ହେଇଗଲା ପରେ ସେଇଥିରେ ଆ କୋବିଟାକୁ ଟିକେ ଭାଜିଦେଲି ଭାଜି ସାରିଲା ପରେ ଟିକେ ମସଲା ଗୁଣ୍ଡ ଆଉ ସବୁ ପ୍ରକାର ମସଲା ଗୁଣ୍ଡ ଦେଇଥିଲି ଆଉ ତାପରେ ଟମାଟୋ ଦେଇଥିଲି
ହୁଁ।
ଏମିତି କରି ଭାଜିଥିଲି ଆଉ।
ହୁଁ।
ତମେ କଣ ରୋଷେଇ କରିଥିଲ ଆଜି?
ମୁଁ ଏ ଯୋଉ ଭାତ, ଡାଲି, କଳମ ଶାଗ, ଛୁଇଁ ଆଳୁ ତରକାରୀ
ହୁଁ। କଲମ୍ବ ଶାଗ କେନ୍ତି କଣ କରୁଛ?
କଳମ ଶାଗ? ହଁ। କଳମ ଶାଗ କୁ ସେଇଟାକୁ ଛୋଟ ଛୋଟ କରି କଟା ହେଇଯିବ ମାନେ ବାଛିଲା ପରେ ଛୋଟ ଛୋଟ କରି କଟା ହେଇଯିବ ତାପରେ ଟିକେ ରସୁଣ ଟିକେ ପଡିବ, ପିଆଜ ଟିକେ ପଡିବ ହେଲା ପିଆଜ ପଡିକି କଞ୍ଚା ଲଙ୍କା ଟିକେ ପଡିବ ପଡିକି ସେଇଟା କରାହବ।
ହୁଁ।
କରିକି ପୁରା ଭଲରେ ଉଁ ତେଲ ଟିକେ ପକେଇଦବ ହେଇଥିରେ ଟିକେ ସୋରିଷ ଆଉ ଟିକେ କଳା ଜିରା ମୁଁ ପକାଏ। ସେମିତି ପକେଇ ଦେଇକିରି ସେଇଥିରେ ହଁ ପ୍ରଥମ ଟିକେ ରସୁଣ କ କଞ୍ଚା ଲଙ୍କା ପକେଇ ଦବ ତାପରେ ଟିକ କେ ହେଲ
ଜିରା ଟିକେ ଦେଲେ ବାସ୍ନା ହଉଥିବ ଆଉ।
ହଁ ହଁ ଆଉ ଉଁ ସୋରିଷ ବି ପଡିବ ତା ସହିତ। ପକେଇଲା ପରେ ତାକୁ ଟିକେ ଭଲରେ ଭଜା ଭଜା କଲା କରିଦେଇକିରି ଉଁ ଆଉ ଇଏ କରିଦବ ଶାଗ ଗୁଡା ପକେଇଦବ ଆଉ ଯଦି ତମେ ସେଥିରେ ଟିକେ ଆଳୁ କଣ ପକେଇବା ପାଇଁ ଚାହୁଁଛ ବି ପକେଇ ପାରିବ କିନ୍ତୁ କଳମ ଶାଗରେ ବେଶୀ ଭଲ ଲାଗେନି।
ହୁଁ ହୁଁ ହୁଁ। ନିଆ ଆମେ ଆଲୁ ପକଉନୁ କେବଲ ପିଆଜ ଆଉ ସୋରିଷ ଟିକେ ଫୁଟ ଫୁଟଣ କରିକି ପିଆଜ କଞ୍ଚା ଲଙ୍କା ଶୁଖିଲା ଲଙ୍କା।
ହଁ।
ଆଉ ତାପରେ ଶାଗ ଦେଇକି ଭଜା ହୁଏ ଆଉ।
ହଁ ହଁ ହଁ ବାସ୍ ସେମିତି ଦେଇକି ଭାଜିଲେ ବି ଭଲ ଲାଗିବ।
ଟମାଟୋ ସେଥିରେ ପଡେନି ତମେ ଟମାଟୋ ପକଉଛ କି ସେ ସେଥିରେ ସେଇ ଶାଗରେ କଲମ ଶାଗରେ।
ନା ନା ନା ଟମାଟୋ ପକାଏନି। ସେ ଟମାଟୋ ପକା ହୁଏନି ମୁଁ ଖାଲି କରେ ଆଉ।
ହୁଁ।
ଆଛା ଆଉ ଜଳଖିଆ କଣ କରିଥିଲ।
ଜଳଖିଆ ସକାଳେ ଯୋଉ ଇଏ। ସୁଜି ଉପମା କରିଥିଲି।
ହୁଁ।
ଆଉ ଚା ଟିକେ ପିଇଥିଲି ଆଉ।
ଚା କରିଥିଲ।
ଚା ଟିକେ ଆଜି ପିଇଥିଲି ମୁଣ୍ଡ ଟିକେ ଟିକେ କେତେ ବେଲେ କେମତି ବିନ୍ଧିଲା ଭଳିଆ ଲାଗୁଛି ଚା ଟିକେ ପିଉଛି ଆଉ।
ହୁଁ କିନ୍ତୁ ଚାହା ଟା ଭଲ ନୁହଁ ଆଉ ସ୍ୱାସ୍ଥ୍ୟ ପାଇଁ ବହୁତ ଖରାପ। ଯେତେ ପାରିବ ପିଇବନି ତାହେଲେ ଭଲ।
ସେଇଥିରେ କଲା ଏ କଣ ସେଇଟା ତ। ଇଏ ପକେଇଥିଲି ସେଥିରେ ଟିକେ ବିଟ ଲୁଣ ଟିକେ ଲେମ୍ବୁ। ଆଉ ଅଦା ଟିକେ ଲେମନ ଟି। କି ଲେମନ ହଁ ନାଇଁ ଚା ପତି ବି ପଡିଥିଲା ଯେ ଅଳ୍ପ ଟି କେ ଚା ପତି ପଡିଥିଲା ତମେ ଆଗରୁ ଯେମତି‌ ବ ତେଇଥିଲ ସେଇ ହିସାବରେ କରିଥିଲି ଆଉ।
ହଁ ଭଲ ଲାଗୁଥିଲା ତ।
ହୁଁ ସେଥିରେ ଟିକେ ପକଉଛି କଣ ତ ସେଇଟା ଅ ଯୋଉ। ଉୁଁ ମନେ ପଡୁନି ସେଇଟା ଗୋଟେ କଣ ଗୋଟେ ଅଛି। ସେଥିରେ ଟିକେ ପକା ହଉଛି ସେଟା ଭଲ ଲାଗୁଚି।
କଣ ପକଉଚ।
ଆମର ଯୋଉ ହଁ ଲେମ ଲେମ୍ବୁ ତ ପଡୁଛି। ଲେମ୍ବୁ ଟିକେ ଅଳ୍ପ ତାପ ହୁଁ ଜଲ ଜିରା ଟିକେ ପଡୁଛି ଜଲ ଜିରା ଟିକ କେ ପଡିଲେ ଭଲ ଲାଗେ।
ହଁ।
ହୁଁ।
ସେଇଟା କଲେ ଭଲ ଯେ ଦେହକୁ ହଜମ ବି ହବ ଦେହ ବି ଭଲ ରହିବ।
ସେଇ ଏସିଡିଟି ସକାଶ ବା ପିଉଛି ସେଇଟା।
ହଁ।
କକାଳୁ ଟିକେ ପିଇଲେ ଏସିଡିଟି ଟା କମିଲା ଭଲିଆ ଲାଗୁଛି ନହେଲେ ଏସିଡିଟି। ଟି ରହୁଛି ମୋତେ ଟିକେ ବେଶୀ।
ହଁ ସେଟା ନାଇ ନ ପଲେ ହିଁ ଭଲ ସେଇଟା। ସବୁବେଳେ ନାଇଁ କେତେବେଳେ କେମିତି ସନ୍ଧ୍ୟାବେଳେ କେତେବେଳେ କେମିତି ସନ୍ଧ୍ୟା।
ସବୁବେଲେ ପିଉନି ଯେ କେତେ ବେଲେ କେମତି କେବେ କେମତି କରୁ ଯୋଉ ଦିନ ଟିକେ କଣ ଜଲଖିଆ କରିଥିବି। ଟିକେ ଚା ପିଇଲେ ଭଲ ଲାଗୁଛି ଆଉ ନହେଲେ ସବୁବେଲେ କରୁନି।
ଉଁ।
ଆଉ କଣ କରୁଥିଲ।
ଏଇ ଯଉ ବସିକି ଟିକେ କମ୍ପୁଟର ପାଖରେ ବସିଛି ଟିକେ ଆଉ।
ହୁଁ।
ବସିକି ଦେଖୁଛି ଟିକେ ଆଉ କଣ କଣ। କରୁଛନ୍ତି ସମସ୍ତ
କଣ ଦେଖୁଛ?
ଏ ପିଲାମାନେ କଣ ପାଠ ପଢା ପଢିଛନ୍ତି ନାଇଁ କଣ କରୁଛନ୍ତି ସେଇଠା ଦେଖୁଛି ଆଉ।
ହୁଁ ହୁଁ।
ଆଉ ତମର ହଉ ଝିଅର ସ୍କୁଲ ଖୋଲିଗଲାଣି ବୋଧେ?
ଝିଅର ସ୍କୁଲ ଦିଇ ଦିନ ବୋଧେ ଘୁଞ୍ଚିଛି କି କଣ କିଛି ମେସେଜ କରିନାହାନ୍ତି ଗୁରୁମା।
ହଁ।
ଖରା ସକାଶେ
ଏମାନଙ୍କର ତ ଖୋଲିଲାଣି ସ୍କୁଲ। ଖୋଲିଲାଣି
କୋଡିଏ ଯାଇଙ୍କି ବା ଘୁଞ୍ଚିଲା।
ନାତ ଘୁଞ୍ଚିନିତ।
କଣ ନ୍ୟୁଜ ରେ ଦେଖଉଥିଲା କୋଡିଏ ତାରିଖ ଯ କୋଉ ଜିଲ୍ଲାରେ କେମତି ଏମିତି ଦେଖଉଛି ଆଉ। ଯୋଉ ଜିଲ୍ଲାରେ ଅଧିକ ବର୍ଷା ଏ ଖରା ହଉଛି ସେଇ ଜିଲ୍ଲାରେ ଘୁଞ୍ଚ ପଚେଇ ଦେଇଛି ଦି ବ ଦି ମାନେ ଦୁଇ ଦିନ ଖଣ୍ଡେ ଘୁଞ୍ଚି ଯାଇଛି ଆଉ। ଛୁଟି ଆଙ୍କ ସ୍କୁଲ ଆଜି ଖୋଲା ହେଇଛି କି ନାଇଁ କିଛି ମେସେଜ ବି କରିନାହାନ୍ତି ଇଏ ବି ଯାଇନି ସ୍କୁଲ। ମୋ ଝିଅ
ହଁ ଏମାନଙ୍କ ତ ଖୋଲ ହେଇ
କାଲି ବୁଝିକି କାଲି ବୁଝା ବୁଝି ଝିଅ ଯାଇଛି କି ଆଜି ସ୍କୁଲ। ଯାଇଛି ନା ନାଇଁ।
ହଁ।
ହ୍ୟାଲୋ। ହ୍ୟାଲୋ।
ହଁ ହଁ ହଁ ଏମାନଙ୍କର ତ ଏବେ ଖୋଲା ହେଇଛି।
ସ୍କୁଲ ଯାଇଥିଲା ଝିଅ।
ହଁ ଆଜି ଏଠୁ ତାହେଲେ ଖୋଲା ହେଇଯାଇଛି ନା।
ହଁ।
ଦି ଦିନ ସକାଳୁ ଆ ସ୍କୁଲ ହବ ତାପରେ ଖରା ହେଲା ହବ କହୁଥିଲେ।
ହଁ ଏବେ ତ ଖରା ଭଳିଆ ମାନଙ୍କର ଚାଲିଛି।
ହୁଁ।
ଆଉ ରାତି ପାଇଁ କଣ ରୋଷେଇ କରିଦବ ନା ପରେ କରିବ।
ଏବେ ନାଇଁ କରିବି ସାତଟା ଆଠଟା ବେଲକୁ ଭାବୁଛି ରୁଟି କରିଦେବି ଆଉ। ରୁଟି ମଟର ମଟର ଟିକେ ଯାଉଛି ବତରେଇ ଦେବି, ମଟର ତରକାରୀ ଆଳୁ ସାଙ୍ଗେ କରିଦେବି ଆଉ ରୁଟି କରିବି।
ହଁ।
ମୋର ଆମର ରୁଟି ଟା ଟିକେ ଫୁଲୁନି କେତି କେଜାଣି।
ଆ ଟିକେ ଉଷୁମ ପାଣି ପକେଇକି ଚକୁଡୁଣୁ।
ଉଷୁମ ପାଣି।
ହଁ ହଁ ଟିକେ ଉଷୁମ ପାଣି। ବଢିଆ ନରମ।
ସେଟାକୁ ଦଳି ଦେଇକି ଘୋଡ଼େଇ ଦେବି ତ
ହଁ।
ଅବଶ୍ୟ ନୁହେଁ କି ତେଲ ରୁଟି ଅପେକ୍ଷା ସାଧା ରୁଟିଟା ବେଶୀ ଭଲ ଲାଗୁଛି।
ଅ ହଁ।
ଏମାନେ ବିନା ତେଲ ବାଲା। ହଁ ସେଇଟା ହେଲେ କିନ୍ ଟିକେ ଫୁଲିଲେ ଭଲ ଲାଗୁଚି। ପତଲା ପତଲା ଥିବ ଟିକେ ଫୁଲୁଥିବ ବଲେ ଭଲ ଲାଗୁଚି। ଆଉ ମାନେ ମୋଟା ହେଇଗଲେ ତ ଭଲ ଲାଗିବନି। ଆଉ ମୋର ସେମିତି ପ୍ରାୟ କରେ ଯେ ଫ ଫୁଲେଇବାକୁ ବହୁତ ଚେଷ୍ଟା କରଲି କିନ୍ତୁ ଫୁଲୁନି।
ନା ନା ସେ ଫୁଲିବ ମୁଁ ତ ରୁମାଲ ରେ କରେ ଫୁଲିଯାଏ। ଫୁଲିଯିବ ଯଦି ଭଲ।
ହଁ ସେ ରୁମାଲ ରେ କଲେ ଅଳ୍ପ ଟିକେ ଟିକେ ବେଶି ଫୁଲିବନି ଅଳ୍ପ ଟି ଟିକେ ଟିକେ ଫୁଲୁଚି ବେଶୀ ଫୁଲୁନି। ଆଉ ସଫ୍ଟ ରହିବା ଦରକାର ନା। ହଁ ଫୁଲିବ ସଫ୍ଟ ରହିବ। ଯୋଉଟା ଫୁଲିବ ସେଇଟା ହିଁ ସଫ୍ଟ ରହିବ।
ଫୁଲିଲା ମାନେ ତ ସଫ୍ଟ ରହିବ ଆଉ।
ହୁଁ। ନାଇଁ ମୁଁ କରୁଚି ଗୋଟେ ଯୋଉଟା ପତଲା ହେଇଥିବ ପତଳା ଥିବ ତା ସେଇଟା ମାନେ ଯ ଧର ଅଧିକ ଟାଇମ ଟିକେ ଦଳିକି ଘୋଡେଇକି ରଖିଦେଇଥିବ ବୋଲେ ଫୁଲୁଚି। ଆଉ ଯୋଉଟା ବେଶୀ ସମୟ ଦଳି ନଥିବ ସେଇଟା ଜମା ଫୁଲୁନି।
ତମ । ବେଶୀ ଟାଇମ୍ ଘୋଡେଇବନି, ସେ ପାଞ୍ଚ ଦଶ ମିନିଟ୍ ଖଣ୍ଡେ ଘୋଡେଇକି ତାପରେ କରିଦବ। ବଢିଆ ହବ।
ଦେଖିବା ଆଜି ଉଷୁମ ପାଣି ରେ ଟିକେ କରି ଦେଖିବା।
ହଁ ଆଜି ଉଷୁମ ପାଣି ରେ ଟିକେ କରିବେ।
ତମେ ଲୁଣ ଲୁଣ
ହଁ ଲୁଣ ବି ପକା ହୁଏ।
ଅଟା ଦଳିଲା ବେଲେ।
। ଅଳ୍ପ ଉଷୁମ ପାଣିରେ ଆମେ ଯେମିତି ଚକୁଟୁଚୁ ସେମିତି ବି ଚକୁଡ଼ିକି କରାହବ।
ହୁଁ ହୁଁ। ମୁଁ ତ କେବେ ଦ ହଁ। ନାଇଁ ଲୁଣ ବି ପକଉଚି ଯେ ଉଷୁମ ପାଣି କେବେ ପକେଇନି।
ହଁ ନା ଉଷୁମ ଫାଣି ରେ କଲେ ସେଟା ଭଲ ହବ। ହଉ ତମେ ଆଜି ଟ୍ରାଏ କର ହେଲା। ମତେ ଖାଲି କହିବ ଆଉ ହେଲା। ହଁ ହଉ ବାଏ। ହଁ ବାଏ।
ବାଏ।